ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ସାଉଣ୍ଡ ହଉଚି ବୋଧେ କଥା
ନା। ନାଇଁ ସାଇଣ୍ଡ ହେଉନି ସେଇଟା ରିଭ୍ୟୁ ରହୁଚି ତ ସେମିତି କିଛି ନାଇଁ ଭଲ ଅଛି।
ହଁ ଆଉ ଆପଣଙ୍କ ଗାଁ ରେ କଣ ଅଛି? ଆପଣ ସହରରେ କଣ କଣ ପୂଜା ରହୁଚି ଟିକେ କହିବେ?
ଆମର ପୂଜା ତ ସେମିତି ବହୁତ ମାନେ ନା କୁହନ୍ତିନି ନା ଓଡିଶାରେ ଆମର ବାର ମାସରେ ତେର ପର୍ବ। ଆଉ ସେମିତି ବହୁତ ଚାଲିଚି ସେମିତି ତ ରହିଚି ବିଭିନ୍ନ ପ୍ରକାରର। ଆମର ଏବେ ଗୋଟେ ମ ମନ୍ଦିର ମାନେ ଗୋଟେ ପାଖ ଜିଲ୍ଲାରେ ମନ୍ଦିର ପ୍ରତିଷ୍ଠା ହେଇଥିଲା। ତ ସେ ଯୋଉ ଶରଣ ଶ୍ରୀକ୍ଷେତ୍ର ଦ୍ଵିତୀୟ ପୁରୀ ବୋଲି କୁହାଯାଏ ତାକୁ। ଏବେ ବି ବହୁତ ମାନେ ମନ୍ଦିର ଆ ମାନେ ସମ୍ପୂର୍ଣ୍ଣ ଭାବରେ ସରି ଯାଇଛି ତାର ପୂଜା ବିଧି ଆମର ଯୋଉ ପ୍ରତିଷ୍ଠା କାର୍ଯ୍ୟ ବି ସରିଗଲାଣି ତ ତା ଉପରେ ମୁଁ କିଛି ସେଇଟା କହୁଚି। ସେ ଯଉ ମନ୍ଦିରଟା ହେଇଥିଲା ସେଇଟା କାହାର ଗୋଟେ ମାନେ ନିର୍ଦ୍ଦେଶ ଅନୁସାରେ ହେଇନେଇଁ। ଏଇଟା ପ୍ରତ୍ୟକ୍ଷ ପରୋକ୍ଷ ଭାବରେ କେହି ନା କେହିକି ସେ ସେଟାକୁ ଡୋନେସନ ଦେଇକି କରିଛନ୍ତି। ତ ତା ଯୋଉ ରହିଚି କି ଆମର ପୁରୀର ମନ୍ଦିରର ପୁରା ଅବିକଳ ନକଲ ଯାହାକୁ କୁହନ୍ତି। ପୁରୀ ମନ୍ଦିରର ଅବିକଳ ନକଲ ଯାହା ରହୁଚି ସେଇଟା ତାକୁ କରାଯାଇଥିଲା। ଆଉ ସେଇଟା ଆମର ଯାହା ଅ ପୁରୀ ମନ୍ଦିରକୁ ଦେଖିବା ବୁଲିବା ତା ସହିତ ମାନେ ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ପାଇବେ ସେଇଟା ହେଉଚି ସେ। ଆଉ କଣ ସେଇଭଡେ ଆସିବେ ଆମର ସେପଟେ ଦେଖିବା ପାଇଁ ଆସିବେ ସେଠିକି।
ହଁ ନିଶ୍ଚିତ ଦିବି ଆମର ବି ଏମିତି କୁହନ୍ତି ଆପଣ ଡାକିଲି ମାନ ନିହାତି ଯେ ମୁଁ ବି ଶୁଣିଥିଲି ମାନେ ସେଟା ଆମର ରହୁଚି ଢେଙ୍କାନାଳ ଜିଲ୍ଲାରେ ବୋଧେ ରହୁଚି ତା ଭିତରେ। କୁ ଗୋଟେ ଗାଁ ରେଏମିତି ରହୁଛି କହିଲେ ମୁଁ ଜାଣିପାରିଲି ଆମର ବି ପାଖାପଖି ଲୋକ ଯାଇଥିଲେ ବୁଲି ମତେ ବି କହିଥିଲେ ହଁ ରଜ ଯାଇ ହେଲାନି ଗାଁରେ ଟିକେ ରହିଯାଉଛି ଯାଇ ହେଲାନି ହଁ ନିହାତି ଏ ବର୍ଷ ଯିବା। ତା ଯିବା ବୋଲି ମୁଁ ତାଙ୍କୁ ଯୋଉ କହିଥିଲି। ସିଏ ବି କହୁଥିଲେ ଅଛି ମାନେ ମନ୍ଦିର ବିଷୟରେ ଯାହା କହୁଥିଲେ କହିଲେ ଜଣେ ଆମର ସେଠି ଜଣେ ବାବା ଅଛନ୍ତି। ମାନେ ହଁ ଆପଣ ଯେମିତି କହିଲେ ନିର୍ଦ୍ଦେଶ ପାଇଥିଲେ ଏଇ କଣ ବୋଧେ। ମୋର ମନେ ନାହିଁ ଠିକ ସେ ଆମ ଗାଁରେ କଥା ଥିଲେ ସାହି ରେ ଏମିତି ଜଣେ କଥା ହେଉଥିଲେ। କହିଲେ ଆଉ ଆମର କଣ କହିଲେ ସେଠି ଜଣେ ବାବା ନିଅନ୍ତି ମାନେ ଶ ପ୍ରତ୍ୟକ ଦିନ କୁଆଡେ ନିଅନ୍ତି ମୁଁ ତ ଜାଣିନି ମୁଁ ଦେଖୁଥିଲି ଆମର ଗୋଟେ ଓ ଟି ଭି ନ୍ୟୁଜ୍ ଚ୍ୟାନେଲ ଆମର ଯୋଉ ଅଛି। ଓଡିଆରେ ମୁଁ ଯୋଉ ଦେଖୁଥିଲି ବି ମାନେ ସେ ମତେ କହିଲେ ଆପଣ ଦେଖିବେ ଆଉ ଓ ଟିଭି ଚ୍ୟାନେଲ ମାରିବେ ଆଉ ଦେଖିବେ ଚିଣ୍ଟୁ ବାବାଙ୍କର ମାରିବେ ଆଉ ଶରଣ ଶ୍ରୀ କ୍ଷେଳ ଶ୍ରୀକ୍ଷେତ୍ର ଠାରୁ ପୁରୀ। ତାପରେ ଯାତାୟାତ ସେ କରନ୍ତି କଣ ବୋଧେ ମୁଁ ଦେଖିଲି। ସେ ଗୋଟେ ମାନେ ତାଙ୍କର ଲୁନା ଯୋଉ ଗାଡି ଲୁନା ନା ଲୁନା ଗୋଟେ ଗାଡି ଥା ସେ ଗାଡି ରେ ବି ସେ ନେଇକି ଯାଆନ୍ତି ମାନେ ମୁଁ ବି ବହୁତ ମାନେ ଦେଖିଥିଲି ସେ ମୋତେ କହିଲା ପରେ ମୁଁ ଆସିକି ମାନେ ରଜକୁ ଯିବା ପାଇଁ ସେଟା ଆମର ମାନେ ଭାବିଥିଲୁ କି ହଁ ଯିବା ଆଉ ଏ ବର୍ଷ ତମେ ଯଦି କହୁଛ ଏତେ ଭଲ। ମୁଁ କହିଲି ହଉ ଯିବା। ତ ମୁଁ ଯାଇଥିଲି ମୁଁ ଜାଣିଛି ସେଇଟା ଆପଣଙ୍କୁ ଯୋଉ କହିଲେ କି ନା ସେ ଜଣେ ମାନେ ଯେମିତିକି ମାନେ ସେ କହୁନା କି ଏଇଟା ବି ପ୍ରଚାର କରନି ମାନେ ଯୋଉଟା ଜାଣିଛି। କହୁଥିଲେ ଯେ ଆମ ଘର ପାଖରେ ଲୋକ। କହୁଥିଲେ କହିଲେ ଆଉ ଭଲ ଜାଗା ସେ ମାନେ ପ୍ରତ୍ୟେକ ଦିନ ସେଠିକ ଯୋଉ ବାବା ଛନ୍ତି ଚିଣ୍ଟୁ ବାବା ତାଙ୍କ ନା କହୁଥିଲେ ଯେତେବେଳେ ଆପଣ ଯିବେ ସେଠି ଜଣେ ମାନେ ସେ ଲୁନା ରେ ନେଇକି ଯାଆନ୍ତି ପ୍ରତ୍ୟେକ ବର୍ଷ ମାନେ ପ୍ରତ୍ୟେକ ଦିନ ମୋର ତ ମନେ ନାହିଁ ଶୁକ୍ରବାର ଆଉ ସୋମବାର ବୋଧେ ନା କଣ। ଶୁକ୍ରବାର ଆଉ ସୋମବାର ସେ କଣ ନେଇକି ଯାଆନ୍ତି ମୁଁ ଯାହା ଦେଖିଲି ଓ ଟିଭି ନ୍ୟୁଜ ରୁ ବି ଶୁକ୍ରବାର ଠୁ ସୋମବାର ଏଇ ଦୁଇଟା ଦିନ ସେ ନେଇକି ମାନେ ପୁରୀ ମାନେ ସେଇ ଶରଣ ଶ୍ରୀକ୍ଷେତ୍ରରୁ ଢ଼େଙ୍କାନାଳ ରୁ ସେ ପୁରୀ ନେଇକି ଯାଆନ୍ତି ସେ ଶ୍ରୀ କ୍ଷେତ୍ରକୁ ଆଉ ପ୍ରତ୍ୟକ ମା ମାନେ ସାହିରେ ଥର ମୁଁ ଗଲି ଆମର ଗୋଟେ ଗାଁ ବି ଯାଣେନା ଏମିତି ଗୋଟେ ଜାଗା ନାାଇଁ ଆଉ କଣ ପିଲ ଡାଇରେକ୍ଟ ସହର ଉପରେ ଯେମିତି ହେଲା ସହର ଉପରେ ଆଉ ସେମିତି। ସେ ଗୋଟେ ଗାଁ ଗାଁ ବି ଦେଇକି ଭୀତରକୁ ଯାଆନ୍ତି ସେ ପାଖାପାଖି ମନ୍ଦିର ପାଖରୁ ବି ଲୋକଙ୍କଠୁ ମାନେ ତୁଳସୀ ମ ତୁଳସୀ ପତ୍ର ନହଲେ ତୁଳସୀ ତ ପତ୍ର ନହେଲେ ତୁଳସୀ ଜଟା ନ ହେଲେ ତୁଳସୀ ମାଳି ଏମିତି ସବୁ ନେଇକି ଯାଆନ୍ତି ବୋଲି ମୁଁ ସେ ଓଟିଭି ନ୍ନ୍ଯୂଜରେ ଦେଖିଥିଲି। ଏଇଟା ଆପଣ ଜାଣିଥିବେ ବୋଧେ ଆଉ ଆପଣଙ୍କ ପଟ ଲାଇନ ଯଦି କହୁଛନ୍ତି ତାହେଲେ ଜାଣିଥିବେ ଆଉ।
ହଁ ସେପଟେ ସେ ଯୋଉ ଚିଣ୍ଟୁ ବାବା କହୁଛନ୍ତି ତାଙ୍କର ଭଲ ନାଁ ହଉଛନ୍ତି ନୃସିଂହ ନାଥ ବାବା। ସେ ବି ମାନେ ସେଇ ଏହି କାର୍ଯ୍ୟ କରିବାରେ ସେ ତାଙ୍କର ଚଉଦ ବର୍ଷ ପନ୍ଦର ବର୍ଷ ହେଇଗଲାଣି। ସେଟା ତ ଜାରି ରଖିଛନ୍ତି। ତ ୟା ଭିତରେ ସିଏ ମାନେ ଖାଲି ଯୋଉ ଆପଣଙ୍କ କହିଲି ଲୁନା ଗାଡି ରେ ନାଇଁ ସେମିତି ନାଇଁ ତାଙ୍କର ବହୁତ ଅନେକ ଗୁଡିଏ ଗାଡି ଅଛି ଯୋଉ ଗାଡିରେ ସେ ଯେତେବେଳେ ନେବା କଥା ବି ନିଅନ୍ତି ଆଉ ସେଠି ଆମର ଆମେ ଏମିତି ଯେମିତି ଫୁଲ ତୋଳିଲେ ନେଇକି ଫୁଲ ଦେଇକି ଆସୁଛେ କି କିଏ ଘର ପୂଜା କରିବା ପାଇଁ ତାଙ୍କୁ ଆମେ ଦେଉଛେ ସେ ସେମିତି ସେଠାକାର ତୁଳସୀ ପତ୍ରଟାକୁ ଆଉ ମାନେ ସମସ୍ତଙ୍କୁ ଗୋଟେ ଏକାଠି କରି ଗୋଟେ ଆଉ ମାନେ ବଡ ଆକାରରେ ସେ ଗୋଟ ମାନେ ସପ୍ତାହକୁ ଦୁଇ କିମ୍ବା ତିନି ଥର ସେ ପୁରୀ ଯାତ୍ରା କରାନ୍ତି ଆ ପୁରୀରେ ସେଇଟା ଦେଇକି ଆସନ୍ତି ଆଉ ଯଦି ବି ସେଇ ମାନେ ତାଙ୍କ ସେ ଯୋଉ ରହିଛନ୍ତି ତାଙ୍କର କିଛି ନିର୍ଦ୍ଦେଶ ଅନୁସାରେ ମୁଁ ଯେଉଁ କହୁଥିଲି ଯେମିତିକି ସେ ମନ୍ଦିରଟା କରିବା ଏତେ ସହଜ କାମ ନଥିଲା ଯାହାକି ଅବିକଳ ପୁରୀ ମନ୍ଦିରର ନକଲ ହେଇଛି ସେଇଟା। ସେଇଠି ଯେତେ ବି ଏ ବର୍ଷ ଯାଇଛନ୍ତି ଭକ୍ତମାନେ ଶ୍ରଦ୍ଧାଳୁ ସେ ଭୁଲିପାରୁ ଆମେ ସତରେ ପୁରୀ ପଳେଇ ଆସିଥିଲୁ କି ଏମିତି ବି ତାଙ୍କ ମନରେ ଚିନ୍ତାଧାରା ଥାଏ। ଆଉ ଆମେ ବି ଯାଇଥିଲୁ ସେଇଠିକି ଆମର ବି ସେଇଠି କିଛି କାମ ଥିଲା ଆମେ ବି ଯାଇଥିଲୁ ବୁଲିବା ପାଇଁ ଯାଇ ମାନେ ବୁଲିବା ପାଇଁ ନୁହଁ ଆମେ ଗୋଟେ କୌଣସି କାମରେ ଯାଇଥିଲୁ ଆମେ ସେଇପଟେ ଦେଇକି ଆସିଲୁ ଆଉ ତାହା ହ ମାନେ ଦେଖିଲା ଅଳୁକୁ ଆମକୁ ବି ନିଜକୁ ଲାଗୁନଥିଲା ଯେ ଆମେ ସତରେ ପୁରୀ ପଳେଇ ଆସିଲୁ କି ଏଭଳିଆ ବି ଲାଗୁଥିଲା। ଯେ ତାପରେ ମନ୍ଦିରର କାରୁକାର୍ଯ୍ୟ ପୁରା ଅବିକଳ ନକଲ କରାଯାଇଚି ଯେ ଆମୁ କୁ ବୋହୁତ୍ ଭଲ ଲାଗିଲା ସେ ଜାଗାଟା। ଆଉ ସାଙ୍ଗସାଥି ମେଳରେ ଆମେ ବୋହୁ ସମୟ ଧରି ରହିଲୁ ପ୍ରାୟତଃ ସା ତରୁ ଆଠ ଘଣ୍ଟା ଖଣ୍ଡେ ଆମେ ସେଇଠି ରହିଲୁ।
ହଁ
ହଁ ସେମିତି ବୁଲାବୁଲି କରିକି ନିଜର ଯେତିକି ବି ରହିଲା ଆମର ସବୁ ମାନେ କ୍ଷେତ୍ରରେ ଯାହା ଯାହା ବି ରହୁଚି ସାଙ୍ଗମାନଙ୍କ ସହିତ ଆଲୋଚନା କଲୁ ଯେ ଏମତି ଏମତି ହେଇଛି ଆଉ ଆମେ କେବେ ପୁଣି ଆଉଥରେ ଆସିବୁ ବୋଲି ଚିନ୍ତା କରିଥିଲୁ। ଆଉ ଚିନ୍ତାର ବାହାର ବି ଆମର ଥିଲା। ଯେ ଆମେ ସତରେ କଣ ଆମେ ଯିବା ଆଉ ଥରେ ଆସିପାରିବା ଯଦି ଭଗବାନଙ୍କ ଡୋରି ଲାଗେ ଆମେ ନିଶ୍ଚି ତ ଆଉ ଥରେ ଯିବୁ ଆଉ ଦର୍ଶନ କରିକି ଆସିବୁ ଆପଣ ବି ଯଦି ପାରିବେ ଆଉ ଯଦି ଦର୍ଶନ କରିନାହାନ୍ତି ଥରେ ଆସିକି ଦର୍ଶନ କରିଦେଇକି ଯିବେ।
ହଁ ଡାକିଲେ ମାନେ ତ ନିହାତି ଯିବି ଭଲ ଲାଗିଲା ଆପଣଙ୍କ ସହ କଥା ହେଲି ଯୋଉ କହିଲେ କି ମାନେ ମନ୍ଦିର ମାନେ ପୁରୀ ଯଦି ବି ନ ଯାଇ ପାରିଲେ ଆଉ ମାନେ ଏଇଠୁ ଆମର ଆମର ଏପଟୁ ତ ବୋଧେ ହବ ଦେଢ଼ଶହ କିଲୋମିଟର୍ ପାଖାପାଖି ହେଇଯିବ ବୋଧେ ତ ସେମିତି ଆପଣ ଯୋଉ କହିଲେ ପୁରୀ ଯଦି ନ ଯାଇ ପାରିବେ ବି ସେଠି ଯାଇପାରିବେ। ଆଉ ବି ଆମ ସାହି ପାଖରେ ଏନ୍ତି କଥା ହଉଥୁଲେ। କହିଲେ ଯେନ୍ତି ଆମର ମାନେ ପୁରୀ ପାଖରେ ସମୁଦ୍ର ଆଉ କଣ ପୁରୀକି ଲାଗିକି ସମୁଦ୍ର ଅଛି କି? ଆଗ ଇଏ ଭଲରେ ତ ଏତେ ସବୁ ଇଏ ଗଲାଣି ଯେମିତି ଆମର କୁହ ତି କୋଣାର୍କ ବାରଶହ ବଢେଇଙ୍କର ମୁଣ୍ଡ କାଟ କରିବା ପୂର୍ବରୁ ଆମର ଯୋଉ ବିଶୁ ମହାରାଣାଙ୍କର ତାଙ୍କ ପୁଅ ଧରମା ବାର ବର୍ଷର ପିଲା ମୁଣ୍ଡରେ କେତେ ଦ୍ଧି ମାନେ ଭାବିଲେ ଆସ ଏବେ ବି ସେ କାହାଣୀ ଯଦି ପଢ଼ିବେ ମାନେ ମାନେ ମାନେ ଥା ଛାତି ଥରି ଯାଇ ଉଠେ ନେ ହଁ ଏତେ ଛୋଟ ବୟସର ମାନେ ଭାବିବାକୁ ପଡ଼ିଅ କିନ୍ତୁ ଏଇଆ ଯେହେତୁ ସିଏ ଗୋଟେ ମାନେ ବିଶୁ ମହାରଣାଙ୍କର ପୁଅ ଯେହେତୁ ସେ ଥିଲେ ତା ମାନେ ତାଙ୍କର ତ କିଛି ମାନେ କୁହନ୍ତି ବାପା ମାଙ୍କର ଇଏ ନେଇକି ପିଲା ହୋଇଥାନ୍ତି। ତାଙ୍କର ଇଏ ବଧେ ଥିଲା କି କଣ ସିଏ କହିଥିଲେ ରାଗି ଖୋଇ ବାର ବା ଯଦି ଏତିକି ଦିନ ଭିତରେ ଯଦି ନହେଲା ମୁଁ ସେ ବାରଶହ ବଢ଼େଇଙ୍କର ମୁଣ୍ଡ କାଟ କରିବି। ତ ସେ ଛୋଟ ପିଲା ଟି ହେଇକି ଏତେ ଇଏ କରିକି ଯଦି ଯାଇଁକି ମାନେ ବାରଶହ ବଢ଼େଇଙ୍କର ମୁଣ୍ଡ ରଖିପାରିବ ତ ଆଉ ମାନେ କଣ ତାଠୁ ଭଗତେ ଏବେ ବି ସେଇ କାହାଣୀ ଆପଣ ଶୁଣିଥିବେ। କି ଦେଖିବେ ତ ପୁରୀ ତ ଆପଣ ଯାଇ ନିହାତି ଯାଇଥିବେ ଏମିତି ଗୋଟେ ଲୋକ ନାହିଁ ଯେ ଯାଇନ ଥିବ ଯାହାର ବି ଡୋରି ଲାଗି ନଥିବ ସେ ଯାଇପାରିବନି। ଇନ୍ତି କିନ୍ତୁ ବୋହୁତ ଭଲ ଆପଣ କେବେ ଯିବେ ଦେଖିକି ଆସିବେ ଆଉ।
ନାଁ ପୁରୀ ମୁଁ ବହୁତ ଅନେକ ଥର ଯାଇଚି ପୁରୀର ତାର ସୌନ୍ଦର୍ଯ୍ୟ ପୁରୀରେ ଆଖପାଖ ଥିବା ମନ୍ଦିର ପରିଦର୍ଶନ ଆଉ ସେମିତିକି ଯେମିତି ଆମର ହୋଉଚି ଏ ନରେନ୍ଦ୍ର ପୋଖରୀ ତାର ସବୁ ଆମେ ଯାଇକି ଉପଲବ୍ଧି କରେଚ୍ ବହୁତ ଭଲ ଲାଗିଲା ବହୁତ ଥର ବି ଆମେ ଗଲୁଣୁ ପୁରୀ। ଆଉ ନିଜ ପରିବାର ସହିତ ବି ଯାଇଥିଲୁ ଅଲଗା ସାଙ୍ଗସାଥି ବନ୍ଧୁବର୍ଗ ଏମିତି ସମସ୍ ଆପଣଙ୍କ ସହିତ ଆମେ ମିଶିକି ବହୁତ ଥର ପ୍ରାୟ ଅନେକ ଥର ଗଲୁଣୁ। କିନ୍ତୁ ମୋତେ ସବୁଠାରୁ ଆଶ୍ଚର୍ଯ୍ୟ ଲାଗେ ଆଉ ପୁରୀ ଯୋଉ କୋଣାର୍ ଏ ପୁରୀରେ ଯୋଉ କୋଣାର୍କ ମନ୍ଦିର ଛି ଆମର ସେପଟେ ସେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଯାହା ସବୁ ବିଭିନ୍ନ ମାନେ ଏ ଶୈଳୀ ତାର ଯାହା ରଥ ସଦୃଶ ଯୋଉ ରହୁଚି ଚକ ମାନେ ପୁରା ମନ୍ଦିରଟା ଅବିକଳ ଗୋଟେ ରଥ ସଦୃଶ କରାଯାଇଚି ବାରଟି ଚକ ସେ ସେଥିରେ ଲଗାଯାଇଛି। ଆଉ ସେଇ ଯୋଉ ଚକରା ଏବେ ବି ଭଗ୍ନ ଅବସ୍ଥାରେ ବି ମନ୍ଦିରର କାରୁକାର୍ଯ୍ୟ ବ ମାନେ ଲି ପ୍ତ ହେଇନାହିଁ ତ ବହୁତ ବଢିଆ ଲାଗୁଛି କିନ୍ତୁ ସେଠିକି ଆସୁଥିବା ପର୍ଯ୍ୟଟକ ଯାହା ମାନେ ଯାହାଠୁ ଶୁଣିବାକୁ ପାଉଛୁ ସେଠି କଥାବାର୍ତ୍ତା ଆମେ ହେଇଥିଲୁ ପର୍ଯ୍ୟଟକଙ୍କ ସାଙ୍ଗରେ। ଯେ ତାଙ୍କୁ ମାନେ ଏଇ ଜିନିଷ ଗୁଡା ପୁରା ମନମୋହିତ କରିଦଉଛି ଆସିଲା ପରେ। ଆଉ ସେପଟେ ଯାହା